ହଁ ଦିଦି ନମସ୍କାର।
ହ୍ୟାଲୋ।
ହ୍ୟାଲୋ। ହଁ ଦିଦି ନମସ୍କାରେ। କଣ କରୁଥିଲେ?
ଏଇ ଶୋଇଥିଲି ଆଉ।
ଓହୋ ଏଇ ବସିଚି ଏଠ ଆଉ କଣ କରିବି।
ଖାଇସାରିଲଣି ନା ଖାଇନ ଆଉ?
ହଁ ହଁ ଖାଇସା
ଆଉ କଣ ଖାଇଛ?
ଭାତ ମାଛ ତରକାରୀ କାଙ୍କଡ ଭଜା।
ଓହୋ ଆଜି ତାହେଲେ ମାଛ ତରକାରୀ ହେଇଥିଲା।
ହଁ ତମର।
ଆମର ବି ହେଇଥିଲା ଭାତ ଆଉ କଦଳୀ ଆଳୁ ବେଶର ହେଇଥିଲା। ଯୋଉ କଲରା ଭଜା ହେଇଥିଲା ଆଉ ଅଣ୍ଡା ଆମଲେଟ ହେଇଥିଲା ଅଣ୍ଡା ତରକାରୀ ହେଇଥିଲା। ଆଉ ଶାଗ ବଜା ସୂଂସୁନିଆ ଶାଗ ଭଜା।
ଓ ହୋ।
ତମର ତାହେଲେ ମାଛ ତରକାରୀ କି ମାଛ ତରକାରି ହେଇଥିଲା ଆଜି।
ରୋହି ମାଛ।
ଓହୋ ରୋହି ମାଛ କେମିତି କଣ ହେଇଥିଲା ରୋହି ମାଛ ତରକାରି ମାନେ ଆମ୍ବୁଲ ଦେଇିକି ହେଇଥିଲା। ଖଟା ହେଇଥିଲା।
ନା ନା ସୋରିଷ ବାଟଣ ଦେଇଥିଲୁ ଆମ୍ବୁଲ ପକେଇକି କରିଥିଲୁ ଆଉ।
ଓହୋ କେମିତି ତମେ ରୋଷେଇ ଆସେନା ତମକୁ ଆସେନି।
ହଁ ମୁଁ କରେ ପା ରୋଷେଇ।
ଓହୋ ମାଛ ତରକାରି ରୋଷେଇ କରିଛ।
ହୁଁ।
କେମିତି ମସଲାଟା ଏଇ ଏଇ ତରକାରୀ ଟା କେମିତି କଲ। ଟିକେ ରେସିପି କୁହନି ଟିକେ କେମିତି କଲ ମୁଁ ଟିକେ କରିବି।
ନର୍ମାଲ ଯେନ୍ତି ମାଛ ତରକାରୀ କରୁଚେ ଅଦା ରସୁଣ। ଖୁଁ ଟମାଟୁ। ପିଆଜ ପେଷ୍ଟ ସୋରିଷ ମସଲା ଯୋଉ ସୋରିଷ ଦେଇକି ଏଥିରେ।
ଆଉ କଣ।
ପେଷ୍ଟ କରାହେଉଛି ମାଛକୁ ମାନେ ଦର କଞ୍ଚା ଭଳିଆ ଛଣାହେଉଛି ମାନେ ପୁରା ଖଡ଼ଖଡ଼ିଆ କରାହେଉନି।
ଛାଣି ସାରିଲା ପରେ ସେ ହଉଛି ସେଥିରେ ମସଲା ମସଲି ସବୁ ଗୁଣ୍ଡ ଫୁଣ୍ଡ ସବୁ ପକେଇକି ହଉଛି ମସଲା ହଉଛି। ଏଁ କଷି ସାରିଲା ପରେ ତାକୁ ପାଣି ଦେଇ ଦେଇେଇକି ପାଣି ଟା ଟିକେ ଫୁଟି ଆସିଲା ବେଲୁକୁ ଆମ୍ବୁ ଛାଡି ଦେଇକି ମାଛ ଛାଡିଦବ ଆଉ।
ଅଁ ହଉ। ଆମର ଅଲଗା ଟିକେ ହୁଏ।
ହଁ ତାପରେ ନା ନା। କଞ୍ଚା ମାଛ ଟା ବି ହବ କାହିଁକିନା କଞ୍ଚା ବାଟଣ ଯୋଉ ସୋରିଷ ବାଟଣ ନୁହନା ସେ ହେଥିରେ ଆମ୍ବୁଲ ବି ଯୋଉ କଅଁଳିଆ ଆମ୍ବୁଲ ସେଟା ଗ୍ରାଇଣ୍ଡର ବି କରିହବ ସେ ଯୋଉ ମସଲାରେ। କରିଦେଇକି କଞ୍ଚା ମାଛ ଧୋଇ ଦେଇଥିବ ତାକୁ ବି ଗୋଳେଇକି ବି ତାୱରେ ବି ତେଲ ଦେଇକି ଭାଜି ପାରିବ ସେଟା ଗୋଟେ ଅଲଗା ଫ୍ଲେଭର୍ ଆସିବ।
ନା ଆମେ କଣ କରୁ କହିଲ ପ୍ରଥମେ ହଉଛି ଯୋଉ ମାଛ ତ କଟା ହେଇକି ପ୍ରାୟ ଏବେ ଆସୁଛି। ତାକୁ ଭଲସେ ଆଗେ ଧୋଇ ଦଉ ଧୋଇ ଦେଇକି ମାଛକୁ ହେଲା କଣ କରିବୁ କୁହନି ଲୁଣ ହଳଦୀ ଆଉ ହଉଛି ଲଙ୍କାଗୁଣ୍ଡ ଦେଇକି ଗୋଳେଦବୁ। ଆଉ ମାଛ ଟିକେ ଟାଣ ହ ପାଇଁ ତା ଉପରେ ଟିକେ କାଗିଜ ଲେମ୍ଵୁ ଚିପୁଡ଼ି ଦବୁ ଚିପୁଡି ଦେଇକି ତା କିଛି ସମୟ ଢାଙ୍କିକି ରଖିଦବୁ। ତାପରେ ଯୋଉ କଡେଇ ବସାଉ କଡେଇରେ ତେଲ ଯୋଉ ଛାଙ୍କ କିବା ପାଇଁ ଛାଡୁ ଟିକେ ଅଧିକ ପରିମାଣରେ ମାଛ ବୁଡିଲା ଭଳିଆ ଆଉ ମାଛକୁ ଗୋଟେ ଗୋଟେ ଗୋଟେ ପିସ୍ କରିକି ଛାଡୁ। ଛାଡିଲା ପରେ ମାନେ ଥରକୁ ଦିଟା ତିନିଟା ପିସ୍ ଏମିତି ଛାଡୁ। ଛାଡିଲା ପରେ ମାଛକୁ ଟିକେ ଖଡ ଖଡ ଭଜା ଭଜା ମାନେ ଯେମିତି ପଖାଳରେ ଖାଇ ହବ ବି ସେମିତି ଭଜା କଡ କଡ କରିକି ସେମିତି ମାଛକୁ ପୁରା ଭାଜି ଦେବୁ ଭାଜି ଦେଲାପରେ ତାପରେ ମାଛକୁ ଖୋଲି ଦବୁ ଯୋଉ ମାଛ ଚ୍ଛାଙ୍କି ତୁମେ ଯୋଉ ତେଲ ବଳକା ଥିବ। ଆବଶ୍ୟକ ଯେତିକି ସେଇ ତେଲରେ କଣ କରୁନା। ହ ଯୋଉ ଫାଷ୍ଟ ଜିରା ଦିଟା ପକଉ। କାଟିକି ରଖିଥିବା ପିଆଜ ଯୋଉ ତାକୁ ଯିଏ ବି ତ ତେଲରେ ଆଳୁ ଛାଙ୍କିକି ରଖିବ ରଖିବ ନହେଲେ ମୁଁ ତ ପ୍ରାୟ କଞ୍ଚା ଆଳୁ ପକାଏ ମତେ ଅଧିକ ତେଲ ଭଲ ଲାଗେନି ଆଉ ପିଆଜ ପକାଏ ତାପରେ ବାଟି ରଖ ଯୋଉ ଅଦା ରସୁଣ ପେଷ୍ଟ ଯୋଉ ତାକୁ ପକାଏ। ତାପରେ ମୁ କଷି ହେଲା ପରେ ତାପରେ ଟମାଟୋ କୁ ଦିଏ ଟମାଟୋ ହେଇ ସାରିଲା ପରେ ରେ ଆଳୁ ଭୁଣି ଦିଏ। ଆଉ ଯଦି ବିି ସୁଧା ଯିଏ ସୋରିଷ ମସଲା ଦବାରେ ଥିବ ମୁଁ ଅଧେ ସମୟ ଘରେ ଯୋଉ ଅଦା ରସୁଣ ଦେଇକିଯଦି ସୋରିଷ ମସଲା ଦବାର ଥିବ ବି। ଯୋଉ କଣ କହିଲ ତାକୁ ଯୋଉ ଜିରା ଆଉ ଅଦା କୁ ଆଗେ ଭଲସେ କଷି ଦିଏ ତାପରେ ଟିକେ ଛାଡିକି ସୋରଷ ମସଲା ଦେଇକି ପାଣି ଦେଇ ଦିଏ ନହେଲେ ପିତା ଲାଗିବ।
ପିତା ଲାଗିବ ।
ମାଛ ପାଣି ଆଳୁକୁ ଭଲସେ କଷିଦେଲା ପରେ ପାଣି ଦେଇଦିଏ ମାଛ ଫୁଟିଗଲା ପରେ ତାପରେ ପାଣି ଆଳୁ ହେଇଗଲା ପରେ ତାକୁ କଣ କରେନା ମାଛକୁ ଛାଡିଦିଏ। ମାଛ ଫୁଟିଗଲା ପରେ ତାପରେ ଆମ୍ବୁଲଟେ ଛାଡ଼ି ଦେଇକି ତାକୁ ବନ୍ଦ କରିଦିଏ ତାପରେ ଧନିଆ ଉପରେ ଧନିଆ ପତ୍ର ଦେଇଦିଏ ଗରମ ମସଲା ଟିକେ ଦେଇଦିଏ ଏମିତି ମୁଁ ମାଛ ତରକାରୀ କରେ।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
ଆଉ ଆଉ ରଜ କେମିତି କଣ ହେଲା ତମ ଆଡେ କେମିତି ରଜ ହୁଏ ଭଲ ହୁଏ କି ନାଇଁ।
ନାଇଁ ଏ ବର୍ଷ ଷ୍ଟାର୍ଟିଂ ତ ରଜ କରିଥିଲେ ଏ ବର୍ଷ ଟିକେ ବାଗ ହେଲାନି ଆଉ।
ଓହୋ ବର୍ଷା ହେଲା ପ୍ରବଳ ଏଥର। ଅଁ ରଜ ତମର ସେଲିବ୍ରେଟ ଭଲ ହୁଏ କି ନାଇଁ ଭଲ ହୁଏ ନା।
ଏଇ ବର୍ଷତ ସା ଷ୍ଟାର୍ଟିଂ କରୁଛନ୍ତି ହଁ ଟିକେ ଭଲ କରନ୍ତି ଆଉ।
ହଉ।
ଦୋଳି ଫେଳି କରିଥିଲେ ନିଶାନି ଦୋଳି ପଟା ଦୋଳି। ହଁ ଚକରିୀ ଦୋଳି ପକେଇଥିଲେ ଆଉ ଭଲ ଯୋଉ ହଉଛି। ହଁ ଷ୍ଟେନ ଯୋଉ ଟେଣ୍ଡ ଫେଣ୍ଡ ଭିଡି ଥିଲେ ଭୋଜି ଆୟୋଜନ କରିଥିଲେ ଗୁପଚୁପ ଆୟୋଜନ ହେଇଥିଲା।
ଓହୋ କଣ କଣ ଦୋଳି ସବୁ ପଡିଥିଲା ତମର।
ହୁଁ।
କଣ କଣ ଦୋଳିିପଡିଥିଲା ତମର।
ଯୋଉ ନେସାଣୀ ଦୋଳି କୁହନ୍ତି ସିଡି ଦୁଳି। ସେଇଟା ହଁ ସେଇଟା ହେଇଥିଲା ପଟା ଦୋଳି ହେଇଥିଲା ଦିଟା ସିଙ୍ଗଲ ବାଲା ଗୋଟେ ଗୋଟିକା ସିଙ୍ଗଲ ବାଲା ଦିଟା ହେଇଥିଲା। ଆଉ ଯୋଉ ଚାରି ଟିକିଆ ଯୋଉ ପଟା ଦୋଳି ମାନେ ରାମଦୋଳି ଭଳିଆ ଏମିତି ଘିରି ଘିରି ହେଇ ବୁଲିବ। ଚକିରି ଦୋଳି ଉଁ ସେଇଟା ପଢିଥିଲା ଭଲ ସିନେରି କରିଥିଲେ ଫଟ ଉଠେଇବା ପାଇଁ ଆଉ ପୋଷ୍ଟର ମାରିଥିଲେ ଗାଁ ର ଇଏ କରି ପୋଷ୍ଟର ଭଲ ଯୋଉ। ଗେଟ ଟା ତିଆରି କରିଥିଲେ ଭଲ ପ୍ଲାଷ୍ଟିକ ଫୁଲ ସଜେଇକି।
ଓହୋ ଆ ବଢିଆ ଦୋଳି ତମର ହେଇଛି ଆଉ ରଜ ଭଲ ସେଲିବ୍ରେସନ ହେଇଛି।
ହଁ କିନ୍ତୁ ଟିକେ ବର୍ଷା ହେଇଗଲା ଆଉ।
ରଜରେ ନୂଆ ଡ୍ରେସ୍ କରିଥିଲ ନାଁ।
ଆମେ ତ ସ୍ତ୍ରୀ ଲୋକ ଆମର ଡ୍ରେସ କରିବୁ କଣ ଶାଢୀ କରିଥିଲୁ।
ଆ ହଁ ଶାଢୀ କର ଥିଲେ ହଁ ହଁ। ଆଉ ବୁଲିବା ପାଇଁ କୁଆଡେ ଯାଇଥିଲେ ରଜରେ ସବୁ?
ଖାଲି ଯାଇଥିଲୁ ମନ୍ଦି ଫାର୍ଷ୍ଟ ରଜ ଦିନ ଯାଇଥିଲୁ ବୁଦ୍ଧେଶ୍ଵର ମନ୍ଦିର ବୁଲିବା ପାଇଁ। ହୁଁ ବୁଲିବା ପାଇଁ ଆଉ ସେକେଣ୍ଡ ରଜ ଥାର୍ଡ ରଜକୁ ତ ବର୍ଷ ତା ହେଲା କୁଆଡେ ଯାଇ ପାରିଲୁନୁ ସେ ଗାଁରେ।
ଓହୋ ଆମର ବି ଭଲ ହୁଏ ଏଠି ରଜ ଭଲ ସେଲିବ୍ରେସନ ହୁଏ ରଜ। ଆମର ରଜରେ ମେଲଣ ପଡେ ଫାର୍ଷ୍ଟରେ ଆଉ ହ ଚି ହେଲା ଯୋଉ। ଗୋଟେ ସୁଁ ଗୋଟେ ଶଗଡ ଗାଡିରେ ନେଇକି ଯାଆନ୍ତି ଆମର ନଈରୁୁ ପାଣି ଉଠେଇ ଟାଣନ୍ତି ଆଁ ପାଣି କୁ ଆଣିଲା ପରେ ସେଉଠୁ ଯୋଉ ଦୋଳି ଧୁଆ ଧୁଇ ହୁଏ। ଧୁଆ ଧୁଇ ହେଇ ସାରିଲା ପରେ ତାପରେ ପୂଜା ହେଇଯାଏ ଏଁ। ଯିଏ ବଡ ଥାଆନ୍ତି ଗାଁ ରେ ସିଏ ପୂଜା କରିଦିଅନ୍ତି ମୁ ଖିଆ ବି ଥାନ୍ତି ସେ ଆସି ପୂଜା କରନ୍ତି ପୂଜା କରିସାରିଲା ପରେ ତାପରେ। କଣ କରନ୍ତି ନା ନା ସେ ଛୁଆ ମାନେ ସବୁ ଦୋଳି। ଖେଳନ୍ତି ଉଁ ତାପରେ ଚାରିଟା ହେଇଗଲା ପରେ ଚା ଟା ପାଞ୍ଚ ଟା ମେଲଣ ପଡିଆ ବସେ। ମାନେ ସବୁ ଯୋଉ ଉଁ ହୁଁ ଉଁ ଉଁ ଲୋ କ ସମସ୍ତେ ଆସନ୍ତି ବହୁତ ଗାଁରୁ ଲୋକ ବାକ ଆସନ୍ତି। ଆଉ ହେଲା ଖାଇବା ସବୁ ଷ୍ଟଲ ପଡେ। ଦିନିଷ କିଣା କିଣି ଷ୍ଟଲ ବି ବହୁତ ପଡେ। ଉଁ ଆଉ ସବୁ ପ୍ରକାର ଦୋଳି ବ୍ରେକ ଡାନ୍ସ ଦୋଳି। ଆଉ ଏଇ ଯୋଉ ଚକିରି ଦୋଳି। ଖାଇ ଦୋଡି, ଡଙ୍ଗା, ଦୋଳି, ପଟା ଦୋଳି ଆଉ ଯୋଉ ଛୁଆ ମାନେ ଖେଳିବା ପାଇଁ ଯୋଉ। ଡେହନ୍ତି ଯୋଉ ଭିତରେ ପସି ସେ ଦେଳି। ବେଲୁନ ଦୋଳି ଏମିତି କେତେ ଉଁ ବହୁତ ଦୋଳି ପଡେ ମେଲଣ ପଡେ ତ।
ହୁଁ ନା ଆମର ଏଇଠି ଗାଁ ରେ କଣ ଏଇ ବର୍ଷ ଫାର୍ଷ୍ଟ ହଉଛି ଆରମ୍ଭ କଲେ ତ ଅ ସେ ପାଇଁ ମାନେ ଟିକେ ଇଏରେ ହଉଚି କରିଥିଲା ଆର ବର୍ଷଠୁ ପୁରା ବଡ ଆକାରେ କରିବେ।
ହଁ ଆମର ସେଇ ଦୋଳି ସବୁ ପଡେ। ବୁଲାବୁଲି କରନ୍ତି ତାପରେ ସକ୍ ଏଥର ଖରା ହେଇଗଲା ସକାଳେ ଖରା ହେଲା ଛୁଆ ଟିକେ ଠିକ ରେ ଦୋଳି। ଖେଳି ପାଇଲେନି ଅ ସନ୍ଧ୍ୟା ବେଳକୁ ବର୍ଷା ହେଲା ବି ମେଲଣ ବି ଠିକରେ ବୁଲି ହେଲାନି ଉଁ। ବର୍ଷା ହିଁ ହେଲା ସବୁ ମାନେ ନଷ୍ଟ କରିଦେଲା ଏ ବର୍ଷର ବର୍ଷା, ଖରା। ଏକେରେ ଉଁ ସଖାଳେ କେନ ଟାଣ ଖରା ହେଲା ପୁଣି ସନ୍ଧ୍ୟା ବେଳକୁ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେଲା। ବର୍ଷା ହବ। ନା ମାନେ ବର୍ଷା ବର୍ଷା ନହେନେ ବି ଲୋକମାନେ ଚାଷ ବାସ କରିକି କେମିତି ବିଲ ବାଡି ଜୋଉମାନେ। ଚାଷ କରନ୍ତି। ସେ ଲୋକ ବି ଚାଷ କରିବା ଦରକାର ଏଇ ସିଜନ ଟା ହଉଛି ବି। ଆଁ ସିଜିନ୍ ଏଇ ସମୟ ଟା ହେଲା ଯୋଉ ଧାନ ଚାଷ କରିବା ସିଜିନ୍। ଆଉ କ ଏବେଠୁ ତ ଚାଷୀ ଭାଇ ମାନେ ଚାଷ କରିବା ଆରମ୍ଭ କରିବେ ରଜ ଶଇଲା। ଆଉ ଖିଆ ପିଆ ସରିଛି ନା ସରିନି?
ହଁ ଖିଆ ପିଆ ସରିଲାଣି ଆମର କେତେବେଳୁ ସାଢେ ବାରଟା ବେଳୁ।
ଓହୋ ସାଢେ ବାରଟାରେ। ସକାଳେ କଣ ଖାଆନ୍ତି ନା ଖାଆନ୍ତିନି?
ହଁ ସକାଳେ ଜଳଖିଆ ହଉଚି କରୁ ଟିଫିିନ ଫିଫନ୍।
ଅଁ ହୋଁ।
କୋଉଦିନ ଉପମା ଫୁଲମା ନାଁ ସକାଳେ ରୁଟ ଝିଅଟେ।
ଖାଲି ଗୋଟେ?
ହଁ।
ଓହୋ କେତେ ବର୍ଷରେ ଏବେ ସିଏ?
ସେ ସାଢ଼େ ତିନି ବର୍ଷର।
ଓହୋ ଛୋଟ ବି ଅଛନ୍ତି ଆଉ। ଉଁ ହୁଁ ମୋର ବି ଝିଅ ବହୁତ ଛୋଟ। ଜମା ଏଇଟା ତାର ହେଲା ଚାରି ମାସ ପୁରି ପାଞ୍ଚ କମ୍ପ୍ଲିଟ୍ ହେଇସାଇଲାଣି ଛଅ ହବ ଆଉ।
ହଁ।
ବହୁତ୍ ଛୋଟ ସେ। ହୁଁ ଛୋଟିଆ ଛୁଆ ଧରିକି ଯୋଉ କାମଧନ୍ଦା କରିବା ଯୋଉ କଷ୍ଟ। ହୁଁ। ଆପଣଙ୍କ ଜଏଣ୍ଟ ଫ୍ୟାମିଲି ନାଆଁ ନର୍ମାଲ ଫ୍ୟାମିଲି ସିଙ୍ଗଲ୍ ଫ୍ୟାମିଲି?
ନା ନା ମୋର ସିଙ୍ଗଲ୍। ଖାଲି ଶାଶୁ, ଶଶୁର, ହଜବେଣ୍ଡ, ମୁଁ, ଝିଅ।
ଓ ଆମ ସେମ ତା ହେଲେ ତ ଆପଣଙ୍କ ଯାହା ମୋର ବି ସେୟା ଆଉ।
ହୁଁ ହୁଁ
ଖାଲି ଯାହା ଟିକେ ଏପଟ ସେପଟ ହେଇଚି ଆପଣଙ୍କର ଶଶୁର ଅଛନ୍ତି ମୋର ନାହାନ୍ତି ଆଉ। ଆମେ ଶାଶୁ, ବୋଉ, ମୋ ଝିଅ, ଆଉ ତା ବାବା ଆଉ।
ଉଁ ହୁଁ ଆମର ତ ଇଆଡେ ବର୍ଷା ହିଁ ଉଠେଇଲାଣି। ଦିନରେ ଆଜି ପୁରା କାଆଁଳିଆ କରି ସକାଳୁ ରଖିଲା ଏବେ ବର୍ଷା ହିଁ ଉଠିଲା।
ବର୍ଷା ଏବେ ଜୋରରେ ବି ଉଠୋଉଚି। ଆସ ମାନେ ଏଇ ସମୟ ଟା ହେଇଗଲାଳୁ କୁ ଠିକ ବର୍ଷା ଆସୁଚି। ଆଉ ଠିକ ଏ ମାନେ ଇଏ ସମୟରେ ବର୍ଷା ଛାଡି ଯାଉଛି ଭଳି। ହୁଁ। ହୁଁ। ଆଉ ସମସ୍ତେ କଣ କରୁଚନ୍ତି। ଶୋଇଥିବେ ଏଇନା ଜାଆ ଖାଇଖୁଆକି ଆଉ।
ଏଇ ଝିଅ ଶୋଇଥିଲା ଉଠିକି ଖେଳୁଚି। ଆଉ ଘରେ ବା ବାପା ନାହାନ୍ତି ଢେଙ୍କାନାଳ ଯାଇଚନ୍ତି କାମରେ। ଆଉ ବୋଉ ଏ ସମସ୍ତେ ଖାଇଥିଲେ। ବାସନ ଫାସନ ପଡିଥିଲା ସେ ତାଙ୍କର ମଜା ମଜି ଚାଲଚି।
ଓହୋ ହୋଉ ତାହେଲେ ଠିକ ଅଛି କାମ ଧନ୍ଦା ସାରିଦିଅ ପଛରେ ପୁଣି କଥା ହବା ଆଉ।
ହଁ ହଁ।